ହ୍ୟାଲୋ।
ହ୍ୟାଲୋ।
ହଁ ଦିଦି।
ହଁ କଣ କରୁଥିଲ?
ହଁ ଏଇଠି ଟିକେ ସେଇ ରାତି ପାଇଁ ଟିକେ ରୋଷେଇ କରୁଥିଲି। ଏ ସରିଲା ଆଉ ଏଇଠି ବସିଛି ଆଉ ତମେ?
ହଁ ମୁଁ ରୋଷେଇ କରୁଛି।
ବସେଇ ଦେଇଛି ତରକାରୀ ଆଉ। ୱାଓ ନାଇ ଗରମ ଗରମ ହବ ଖାଇବି ଆଉ। ଓ ରାତିରେ ରୁଟି ଆଜି କରୁଛ ନା ରୁଟି ଖାଉଛ?
ହଁ ରୁଟ୍ ରୁଟି ତ ସେକା ହଉନି ଶନିବାରେ ମାନେ ମାନେ କପଡା ସେଖିକି ଦଉଛି ଆଉ।
ହଁ ହଁ।
ଆଉ ଏବେ ଯୋଉ ରଥଯାତ୍ରା ଯୋଉ ଆସୁଛି। କୁଆଡେ ଗୋଟେ ବୁଲିଗଲେ ପୁରୀ ବୁଲି ଗଲେ ହଅନ୍ତା।
ହୁଁ।
ତମ ପରିବେ
ସ୍ନାନ ପୂର୍ଣ୍ଣିମା ତ ହବ ସୋମବାରେ। ତାପରେ ଯ ବାହାରିଥିଲି ସ୍ନାନ ପୂର୍ଣ୍ଣିମାରେ କାରଣ ରଥଯାତ୍ରା ବେଳକୁ ଆମର ଅଛି ନିର୍ବନ୍ଧ ବାହାଘର ଅଛି ଗୋଟେ ଘର ପଚିଶଟା ଅଛି। ଯାଇ ହବ ନା କଣ କିନ୍ତୁ ଆଁ ଦେଖିବା ଯଦି ବା ବାହୁଡ଼ା ନହେଲେ ହେବ ଯାଇହବ ରଥଯାତ୍ରାକୁ ଯାଇନହେଇପାରେ ବାହୁଡ଼ାକୁ ଯାଇହବ। ଆଉ ଗଲେ ଭଲ ହୁଅନ୍ତା କେବେ ବି ତ ମୁଁ ଦେଖିନି, ତମେ ଦେଖିଛ ଠାକୁରଙ୍କୁ ରଥରେ?
ନାଁ। ମୁଁ ବି ସେମିତି ଦେଖିନି ମାନେ ଏମିତି ଟିଭି ଯୋଉ ଇଏରେ ଦିଏ ଏମିତି ଦୂର ଟିକେ ଦେଖିବା କଥା କିନ୍ତୁ ଶୁଣିଛି କିନ୍ତୁ କେବେ ଦେଖିନି ସେଇଥିପାଇଁ କହୁଛି ଗଲେ ଭଲ ହୁଅନ୍ତା ରଥଯାତ୍ରା ଏବେ ହବ ଆଉ ଆଉ ବେଶୀ କରି ଜଗନ୍ନାଥଙ୍କୁ ତ ଦର୍ଶନ କରିବା ମାନେ ଭାଗ୍ୟରେ ଥିଲେ ମିଳେ। ଆଉ ଉଁ ସେଠି ବି ଯୋଉ ସମୁଦ୍ର ବେଳା ଭୂମି। ହୁଁ ସନ୍ଧ୍ୟାବେେଳେ ବୁଲିବା ଉଁ କା ବହୁତ ଭଲ ଲାଗେ ସେ ଯୋଉ ଢ଼େ ଜୋଉ ଗୋଟେ ଯାଉଥିବ ଗୋଟେ ମାନେ ଆସୁଥିବ ଯାଉଥିବ ସେସବୁ ଦେଖି ଦେଖିବା ପାଇଁ ଭାରି ଭଲ ଲାଗେ। ଆଉ ସନ୍ଧ୍ୟା ସମୟରେ କାଳେ ସନ୍ଧ୍ୟା ଆଳତି ଯୋଉ ସମୁଦ୍ରକୂଳରେ ହୁଏ ସେଟା ବି ବି ବହୁତ ଭଲ ଲାଗେ ଆଉ ସେଠିବି ଯୋଉ ନରେନ୍ଦ୍ର ଅ ପୋଖରୀ ଅଛି। ସେଠି କାଳେ ସ୍ନାନ କଲେ ବହୁତ ମାନେ ପାପ କଟ ଟି ଯାଏ ଉଁ ଏମିତି ବେଶୀ କରି ଜଗନ୍ନାଥଙ୍କ ଦର୍ଶନ କରିବା ତ ଭାଗ୍ୟରେ ଥିଲେ ମିଳେ, ଏଏ ସେଥିପାଇଁ କହୁଛି ଯାଆନ୍ତେ ଦେଖିବା ଆଉ ଠାକୁରଙ୍କ ଡୋରି କାଳେ ନ ଲାଗିଲେ କେହି ବି ସେଠିକୁ ଯାଇପାରିବେନି। ଆଉ ଆମ ଆମେ ତ ଇଛା କରୁଛେ ଦେଖିବା ଠାକୁରଙ୍କ ଡୋରି ଲାଗୁଛି କି ନାଇଁ ଆଉ କଣ କ ହୁଛ ଆଉ ତମ ପରିବାର କେତେ ଜଣ ଆମ ପରିବାର ମିଶିକି ଯଦି ବ ବୁଝିକି ଗୋଟେ ବୋଲୋର କି କଣ କର ଯାଆନ୍ତେ ଭଲ ହୁଅନ୍ତା।
ହୁଁ ହୁଁ ଠିକ କହିଛ ସାଙ୍ଗ ହେଇକି ଗଲେ ଭଲ ଲାଗିବ ଦର୍ଶନ କରିବା। ବୁଲାବୁଲି କରିବା ଆମେ ତ ଏମିତିରେ ଯାଉ ବର୍ଷକୁ ଥରେ ଦିଥର। ଆଉ ଦେଖିବା ଠାକୁରଙ୍କର ଡୋରି ଲାଗିଲେ ତମ ପରି
ପରିବାରରେ କେତେ ଜଣ ଅଛନ୍ତି? ଆମର ସେ ହେଏଁ ଆଠ ଦଶ ଜଣ ହେବେ ଆଉ।
ହୁଁ ହୁଁ ଆମର ବି ସେମିତି ଅଛନ୍ତି ଛଅ ସାତ ଜଣ, ଗୋଟେ ଟ୍ରାଭେଲର ଗାଡି
ହଁ।
ସେ ବଡ ଗାଡି କରିଦେବ ଯିବା ତା ପାଖଆଖ ଜାଗା ଚନ୍ଦ୍ରଭାଗା କୋ କୋଣାର୍କ ଆଉ ପୁରୀ
ପୁରୀରେ ତ ରଥଯାତ୍ରା ଭିଡ ଥିବ ଆଉ ପାଖାପାଖି ସବୁ ଦେଖି ଦୁଖାକି ଭୁବନେଶ୍ୱର ବୁଲି
ଭୁବନେଶ୍ୱର ବୁଲି ବୁଲେଇକି ଆସିବା ଆଉ କଣ ଯାଉଚେ ବୋଲି ଖାଲି
ପୁରୀ ଦର୍ଶନଙ୍କ ସବୁ ଆମେ ତ ପ୍ରାୟ ଜଣେ ଜଣେ ଦେଖିଥାଉ କିନ୍ତୁ କି ଲୋକ ଅଛନ୍ତି କିଛି ଦେଖିନଥିବେ।
ହୁଁ।
ଆମ ଘରେ ଅଛନ୍ତି ସେ ଯିବାକୁ ଜେଜେମା ଜେଜେବାପା ସେମାନେ ତ ଦେଖି ନାହାନ୍ତି। ଜେଜେବାପା ଦେଖିଛନ୍ତି ଜେଜେମା ଦେଖିନାହାନ୍ତି।
ଆଉ ଦେଖିଆ ହୁଁ।
ଭଲ ହୁଅନ୍ତା ସେ ପାଖାପାଖି ବି ତମେ ଭଲ କ ଥାପି ମାନେ ଗୋଟେ କହିଲ ସେ ପାଖାପାଖି ଯେକୌଣସି ଏ ବି ଉଁ ବୟସ ଲୋକୋ ଯାଉଚନ୍ ନା ତାଙ୍କୁ ବି ଏକାଥରେ ସେ ପାଖାପାଖି ପୁରୀ ଖାଲି ଯାଉ ଚି ବୋଲି ହଁ ଆମେ ପୁରୀ ଅଲଗା ଜାଗାକୁ ଯାଇପାରିବେ ସେମାନେ ଯେହେତୁ ନୋଉଚେ ଏକାଥରେ ନୋଉଚେ ମାନେ ସେମାନଙ୍କୁ ଟିକେ ସବୁ ମାନେ ପାଖାପାଖି ଯାହାବି ଅଛି ଟିକେ ବୁଲେଇକି ଆଣିବା ଆଉ ଟା ନେଇକି ଯାଇପାରୁନି।
ହୁଁ ସେମିତି ତାଙ୍କୁ ଟିକେ ଦର୍ଶନ କରନ୍ତେ ସେମାନେ ଖୁସି ହୁଅନ୍ତେ। ତାଙ୍କର ମାନେ ସବୁବେଳେ କୁହନ୍ତି ଯେ ଆମେ ଯେ ଦେଖନ୍ତୁ ଠାକୁରଙ୍କୁ ପ୍ରାର୍ଥନା ଚ୍ୟାନେଲରେ ଦେଖନ୍ତି ବସିକି ହାତ ଯୋଡିକି ମା କହିବ ମୁଁ ଟିକେ ପୁରୀ ନିଅନ୍ତି କି ମତେ ମୋ ନାତୁଣୀ ମାନେ କି
ନାଟ ଏୟା ମୁଁ କହିବି ହୋଉ ଦେଖିଆ ସେମିତି ହୋଉ ସୁବିଧା।
ମାନେ ଭିଡ଼ରେ କିନା
ଭିଡ଼ରେ କିନା ନେଇକି ଯାଇହବନି।
ବାହାର ଦେଖିବେ ମାନେ ଠାକୁରଙ୍କୁ ରଥରେ ଦେଖିପାରିବା ଆଉ ଯୋଉ ଲାଇନ କରିକି ପସୁଚନ୍ତି।
ପସୁଚନ୍ତି ଏଥର ଏତେ ସମୟ ଘଣ୍ଟା ଘଣ୍ଟା ଠିଆ ହେଇକି।
ଠାକୁରଙ୍କୁ ଦେଖିବା ମୁସ୍କିଲ୍ ହେଇଯାଉଛି।
ହଁ। ସେଥିପାଇଁ ହୋଉ ଦେଖିବା କେବେ ଯିବା। ବୁଲିକି ଆସିବା ଦେଖିବା ଠାକୁରଙ୍କ ଡୋରି ଲାଗୁଚି କି ନାଇଁ। ଆଉ ତମେ ଯୋଉ ଓଃ କଣ କୋହୁଥିଲି ଉଁ। ଆଉ ରୋଷେଇ ତାହେଲେ ରୁଟି ଆଉ କଣ ତରକାରୀ କଣ
ତରକାରୀ ମଟର ଆଳୁ ଆଉ କାବୁଲ ସୋଲା ପକେଇ ଦେଇଥିଲା।
ଅହଁ।
କରିଦେଲି ବର୍ଷା ପାଗରେ ସେ କହିଲେ ଭାବିଥିଲି ବରା କରିବି ବୋଲି ନାହିଁ କଲେ। କହିଲେ ବରା ଖାଇବୁ
ବରା ଖାଇବୁନି ଗ୍ୟାସ ଫ୍ୟାସ ହେଇଯାଉଚି ।
ହେଲା ଟିକେ ବ ମ ତରକାରୀ ସେଇଥିପାଇଁ ମୁଁ ସିଜେଇଥିଲି ମଟର ତରକାରୀ ବରା କରିଦେଇଥାନ୍ତି।
ଅହଁ।
ରୁଟି କରିଦିଏ ଖାଇବା ପିଇବା ଠିକ ହେଇନି ଖରାବେଳେ। ଏଠି ଖାଇଦେଲୁ ଆଉ।
ହୁଁ ହୁଁ ଆମର ସେମିତି ତ ଆଉ। ଏଇ ବର୍ଷା ଟିକେ ହେଲା ବୋଲି ମନ କଲେ ସେ ପାମ୍ପଡ ଆଉ ପକୁଡି ଫକୁଡି। ଟିକେ ଛାଣିଦେଲେ ତ ଗ୍ୟାସ ହଉଛି ଗ୍ୟାସ ଯୋଉ ଆଜିକାଲି ନର୍ମାଲ ଦେହରେ ସମସ୍ତଙ୍କର ଯାହା ଟିକେ ଖାଇଥିଲେ ଆଉ ହଜମ ହଉନି ଆଉ ସେଥିପାଇଁ ଯୋଉ ଆଳୁ ମଟର ତରକାରୀ ଆଉ ହୁଁ ସେଇ ଯୋଉ ରୁଟି ଟିକେ କରିବି ଆଉ ରୁଟି ବି ଆମର କରିଦିଏ। ରୁଟି କରିବି। ଆଉ ଏଇ ସେ ପୁଅ କୁ ଟିକେ ପଢଉଥିଲେ ତ ସନ୍ଧ୍ୟାବେେଳେ ହ ଓ,
ହଁ ମୁଁ ବି ପଢଉଥିଲି ପୁଅକୁ ହୋମୱାର୍କ ଗୁରା କରେଇଦେଲି। ସେ ଶୋଇନି ଶୋଇପଡିବ ବୋଲି ତାକୁ କରିଦେଇକି ବନେଇ ଦେଇକି ଫୋନ କଲି ଆଉ।
ହଁ ଆଉ ସେଠି ଯଉ ଉଁ ତମର ମାନେ ଏ ଉଁ ଉୁଁ ମଶା ଫସା ହଉଛନ୍ତି କି ନାଇ?
ହଁ ମଶା ବାହାର ଜାଗାରେ ମଶା କଥା କୁହନି। ଆମେ ମଶାରି ଦଉଛୁ ମଶା ଧୂପ ଲଗଉଛୁ ବ୍ୟାଟ ବି ଅଛି।
ହ
ତଥାପି ଆସିକି ମୋ ପୁଅ କାମୁଡି ଦଉଛନ୍ତି, ରାତି ସାରା ତାକୁ ଜଗିକି ଶୋଇବାକୁ ପଡୁଛି।
ହଁ ପା ମଶା, ହଁ କାମୁଡିଲେ, ଯଉ ଜର ହଉଛି ନା ଏବେ ସଉ ମ୍ୟାଲେରିଆ ଜର, ଉଁ ମାନେ ହେଇଯାଉଛି ଜମା ଛାଡୁନି ଆଉ ଉ ଓ ମଶାରୀ ଟାଙ୍ଗି ମଶା ଧୁ ପ୍ ପ ଲଗେଇକି ଶୋଉଥିବ, ଆମର ବି ଏଠି ପ୍ରବଳ ମଶା ମୋ ପୁଅ କୁ ସେମିତି ଜର। ହେଲା, ଦି ମାସ ଧରିକି ଜର ହେଲା, ଟାଇଫଏଡ ଜର ହେଇ ହେଲା ଆଉ ଆଉ ତାକୁ ସେମିତି ମେଡିକାଲ ନେଇକି ଅ ଦୁଇ ତିନି ଥର, ଡକ୍ଟରଙ୍କ ପରାମର୍ଶ ଇଏରେ ଆଉ ଔଷଧ ଖାଇଲାଠୁ ପୁଅ ଟିକେ ଏବେ ଭଲ ଅଛି, ମଝିରେ ଦୁଇ ମାସ କରିକି ଏମିତି ଜର ହେଲା, ମଶା ଏଇଆ ମ ମଶାରୀ ଟାଙ୍ଗୁ ତଥାପି କେତେବେଳେ ଇଏ ମଶାରି ଟଙ୍ଗା ହୁଏନି ଉଁ ମ ମଶା କାମୁଡିକି ଏମିତି ଆଉ ପୁଅକୁ ଯୋଉ ଜର ଫର ପାଇଁ ବି ଯୋଉ ଫୁଟେଇକି ପାଣି ଟିକେ, ସିଝା ପାଣି ବି ଫୁଟେଇକି ଦଉଥିବ ମୁଁ ପା ମୋ ପୁଅକୁ ସେମିତି ସେ ଯୋଉ ଜର ପାଇଁ, ସିଝା ପାଣି ଫୁଟେଇକି ଦଉଚି। ଆଉ ଛୁଆଙ୍କୁ ତ ଆଜିକାଲି ଦେଖୁଛ, କେତେ ମାନେ ଏଇ ମାନେ ସର୍ଦି ହଉ ହଉଛି ୟେ ହଉଛି, ସେଥିପାଇ ପାଣି ଫୁଟେଇକି ତାଙ୍କ ପରିଷ୍କାର ବି ହାତ ସାବୁନରେ ଧୁଆ ଧୋଇବା ଆଉ ଘର ବି ପରିବେଶ ଚାରିପାଖ, ବି ପରିଷ୍କାର ରଖିଲେ ଟିକେ ଆମେ ମାନେ ଏଁ ଯୋଉ ସୁସ୍ଥ ରହିପାରିବା, ଆଜିକାଲି ଯେତେ ମାନେ ଅପରିଷ୍କାର ଇଏ ହଉଛି ଅଳି ୟା ଇଏ କରିଦଉଚେ ସେଠୀ ବି ମଶା ଆ ଇଏ ହଉଛନ୍ତି, ଆଉ ପାଖାପାଖି ଯୋଉ ଗାଁ ଗହଳିରେ ଆମେ ଯୋଉ ଗୋବର ଇଏ ଗାଈ ଗୁହାଳ ପାଖରେ ସେଠୁ ବି ମଶା ଯୋଉ ଇଏ ହଉଛନ୍ତି, ସେ ଗୁଡାକ ବେଶୀ ମସା ହେଇକି କାମୁଡିକି ଆଉ ବାହାର ଜାଗାରେ ବି ଯୋଉ ହଉଛି, ଉଁ କଣ ଯୋଉ ଉଁ ଉଁ ଡ୍ରେନ୍ ଯାଉଛି ସବୁ କେନାଲ ଟାଇପର ସେରାବି ଏ ହେଇକି ଅପରିଷ୍କାର ଯୋଉ ପାଣି ସବୁ ଯାଉଛି, ସେଠୁ ବି ଜମା ହେଇକି ମଶା ହଉନି। ହାନ୍ତି କି ଜାତ, ଆଉ ସେଗୁଡାକ କାମୁଡ଼ିକି ଦେହ ବେଶୀ ଜର ସବୁ ମ୍ୟାଲୋରିଆ, ଟାଇଫଏଡ ଏଇ ସବୁ ଜର ହଉଛି ଆଉ
ମଶାଙ୍କର ତ ବେଶୀ ହେଲା ଡେଙ୍ଗୁ-ଡେଙ୍ଗୁ ଜର ଏ ଗୋଟେ ବର୍ଷ ହେଇଥିଲା ଆମ ଭାଇ ଜଣେ ହେବେ ତାଙ୍କୁ ହେଇଥିଲା ସେ ପୁରା ସିରିଅସ ହେଇଯାଇଥିଲେ। ତାପରେ ଡକ୍ଟର ପୁରା, ଆଇ ସି ୟୁ ରେ ଆଡମିସନ କରିଦେଇଥିଲା, ମାନେ ସେ ଏମିତି ହଉଥିଲେ। ଜିବ ବୋଧେ ଚାଲିଯିବେ ମାନେ ଏତେ ଭଗବାନଙ୍କ ଦୟାରୁ, ଟିକେ ଟିକେ ରୁ ଭଲ କି ସେ ମାନେ ମତେ ମଶା ଦେଖିଲେ ସେଥିପାଇଁ ଡର।
ଡର ମାନେ ସେ ସିନା ବଡ ଲୋକ ବୋଲି, ସେମାନେ ପା ଛୁଆ ଛୋଟ ଛୁଆ ହଁ।
ସେଥିଲାଗି ମଶାକୁ ମ ତ ସବୁଠାରୁ ବହୁତ ଡେଞ୍ଜର।
ହଁ ବା ସେଇ ଛୋଟ ଛୁଆଙ୍କୁ ତେଣୁ ସେଇ ମଶାରୀ ଟାଙ୍ଗି ସତର୍କରେ ମାନେ ଶୋଇବା ଆଜିକାଲି ଯୋଉ ବର୍ଷା ବି ହେଲାଣି ଯୋଉ ସବୁ ଯ ଜି ମାନେ ଯୋଉ ସାପ, ହଉ ଇଏ ହଉ, କଙ୍କଡା ବିଛା ହଉ, ଏଇଗୁଡା ବି ବାହାରୁଛନ୍ତି ନା, ଛୋଟ ଛୁଆଙ୍କୁ ବି ମଶାରୀ ଟାଙ୍ଗିକି ଗୋଟେ ମାନେ ସୁରକ୍ଷିତ ରେ, ଶୋଇବା ପାଇଁ ବି ଭଲ ହବ ମଶାରୀ ଟା। ଆଉ
ହୁଁ।
ମୁଁ ରଖୁଛି ପରେ କେତେବେଳେ କଥା ହେବା।
ହଁ-ହଁ।